ମୋନାଲିସା। ଆସିଲେଣି?
ହଁ ହେଲୋ।
କି କଣ କରୁଛ?
ଏବେ ଖାଇକି ଆଇଶା ଉଠିଲି ଆଉ।
ମୁଁ କହିଲି ତମେ ଯୋଉ କହୁଥିଲ ଗୋଟେ କାର କିଣିବା ପାଇଁ ହଁ। ସେ କାର ଟା କେବେ କିଣିବ?
ମୁଁ ସୋ ସୁଜିଥିଲି ଏକୋଇଶି ବାଇଶରେ କିଣିବା ପାଇଁ ଠିକ ଅଛି।
ହ ସେଇଟା କ୍ୟାନସଲ ହେଇଗଲା ତାପରେ ମୋର ଗୋ ଗୋଡ ଭାଙ୍ଗିଗଲା ତ ତ ସେଇଥିପାଇଁ କିଣିବି ଆର ମାସରେ ଆଉ ଆର ମାସ ଦୁଇ ତିନରେ କିଣିବି ଆଉ ହୁଁ।
ଅ ମୋର ଗୋଟେ ସାଙ୍ଗଟେ ରଖିଥିଲା ଗୋଟେ ଫର୍ଚୁନରଟେ ହେଲା କି? ସିଏ ଏବେ ଗୋଟେ ମର୍ସିଡିସ୍ କିଣିବ। କଣ କହିଲ ଉଁ ସେଇଟା ହଉଛି ମେ ବ୍ୟାକ୍ ର ସିଏ କହିଲା ଫର୍ଚୁନର ଟା ମୁଁ କଣ କରିବି।ମୁଁ ତ ମର୍ସିଡିସ୍ ଟା କିଣିବି ଏବେ ଆଉ ଦି ଦିଟା କାର୍ ତ ମୁଁ ମେଣ୍ଟେନ୍ କରିପାରିବିନି। ସେଇ ଯୋଗୁଁ ସେ କହିଲା ମୁଁ ଗୋଟେ ଫର୍ଚୁନର୍ ବିକିଦେବି ମୋର ଗୋଟା ମାନେ ଭଲ ସାଙ୍ଗଟି ସିଏ ହେଲା କି। ସେଇ ଯୋଗୁ ତମେ କହୁଥିଲ କାର କିଣିବ ବୋଲି ସେଇ ଯୋଉଁ ମୁଁ କହିଲି ତମକୁ କଲ୍ କଲି ମୁଁ କହିଲି କାର୍ କିଣିବି ବୋଲି କହୁଥିଲେ।ସେ କିଣିବେ ନା କିଣିବେନି।
ନାଇଁ ମୁଁ କାର୍ କହୁଥିଲି କିଣିବ ବୋଲି କିନ୍ତୁ ସେକେଣ୍ଡ ହ୍ୟାଣ୍ଡ କହୁନଥିଲି କିଣିବି ବୋଲି।
ହୁଁ।
ନୂଆ କାର କିଣିବି।
ହ ସେକେଣ୍ଡ ହ୍ୟାଣ୍ଡ କିଣିବନି ତାହେଲେ।
ହଁ।
କୋଉ କାହାର କିଣିବ ବୋଲି ଭାବିଛ?
ମୁଁ ଫରାରୀ କିଣିବି।
ଓ ଫରାରି ମାନେ ତମେ ମାନେ ତମର ଡ୍ରିମ ଅଛି ଫରାରୀ କିଣିବ ବୋଲି ନା ନାଇଁ।
ନାଇଁ ମୋ ଡ୍ରି ମ ତ ନଥିଲା
ଓ ତମେ ମନ୍ଥଲୀ କେତେ ଟଙ୍କା ଇନକମ୍ କରୁଛ କି?
ମୁଁ ଦୁବାଇରେ ଅଛି ତ ମ୍ୟାନେଜର।
ଓ ହୋ।
ଦିନକୁ ତିନି ତିନି ତିନି ହଜାର ଡଲାର ପାଉଛି।
ହୋ ହୋ।
ତ ହିସାବ କରିଦବ ଇଣ୍ଡିଆନ କରେନ୍ସିରେ କେତେ ହବ ଆଉ।
ହୁଁ।
ତମର ଭାଗ୍ୟ ଶୁଣ ହାଲୋ। ତମର ଭାଗ୍ୟ ତମେ ମୋ ସହିତ କଥା ହଉଚ।
ଓ ଆଇ ଆମ ଭେରି ଲକି।
ହୁଁ।
ବହୁତ ଭାଗ୍ୟବାନ ମୁଁ ଆପଣଙ୍କ ସହିତ କଥା ହବାକୁ ମିଳୁଚି। କାଲି ଆମେ ଦି ଜଣ ସାଙ୍ଗ ହେଇକି ରହୁଥିଲେ ଆଜି ତମେ ଦୁବାଇରେ ମୁଁ ରହିଗଲି ଇଣ୍ଡିଆ
ଏଇଥିପାଇଁ କଥା ହଉଚି ମୁଁ ଏଠି କାହା ସହିତ ଓଡିଆ ହିଁ କଥା ହେଇପାରୁନି ଏଇଟା ମତେ ସେଥିପାଇଁ ତମ ସହିତ କଥା ହେଇକି ଖୁସି ଲାଗୁଚି ସେଥିପାଇଁ କଥାହଉଚି ନହେଲେ ଲେ ମୁଁ ଏବେ କଥା ହଅନ୍ତିନି ତମ ସହିତ
ଆଉ ତୁ ଇଣ୍ଡିଆରେ ଗୋଟେ ଫ୍ଲାଟ ନେଇଯାଉନୁ।
ଇଣ୍ଡିଆରେ କିଛି ଫାଇଦା ନାହିଁ।
କଣ ପାଇଁ?
ଆରେ ଇଣ୍ତିଆ ହଉଚି ସବୁଠୁ ଗରିବ ଯୋଉ କହନ୍ତିନି ଗରିବ
ହଁ ଗରିବ ଦେଶ।
ଗରିବ ଦେଶ ଦେଶ ମୁଁ ହେଟ କରୁନି। କିନ୍ତୁ ଏଠି ମାନେ ଲୋକମାନଙ୍କର ମେଣ୍ଟାଲିଟି ସେଇଭଳିଆ ମାନେ ଗୋଟେ ଲୋକ ଯଦି ଧର ଉପରକୁ ହବା ପାଇଁ ଚାହୁଁଥିବ ତାଙ୍କୁ କେମିତି ଟ୍ରାଏ କରିବେ ତଳକୁ କୁ ଆଣିବା ପାଇଁ ତାଙ୍କୁ କେତେବେଳେ ସପୋର୍ଟ କରିବେନି।
ହଉ ତାହଲେ ତମେ ଦୁବାଇରେ କେବେଠୁ ସେଟେଲ ହେଲଣି।
ମୋର ହେଇଗଲାଣି ଟେନ୍ ଇୟର୍ସ।
ହୁଁ।
ହୁଁ।
ଆଉ ତାହେଲେ ଇଣ୍ଡିଆ ଆସିବ ନା ଆଉ ଆସିବନି କେବେ?
ନାଇଁ ମୁଁ ତ ଯାଉଚି ସବୁ ବର୍ଷକୁ ଥରେ ଆମର ଛୁଟି ରହୁଚି ମାସେ ମାସେ ଯୋଉ ଆମର ଦୁର୍ଗା ପୂଜା ହେଇଗଲା ଦିିବାଲୀ ହେଲା ଏମିତି ଛୁଟି ରୁହେ ଦଶ ଦଶ କୋଡ଼ିଏ ଦିନ ଭିତରେ
ଓହୋ ଓହୋ ଏମିତି କଥା ତାହେଲେ ନା।
ହଁ।
ମୋର ଟିକେ ବୁଝୁନ ମୁଁ ଦୁବାଇ କେମିତି ଯାଇପାରିବି?
ଇଂଲିଶ ସ୍ପିକିଂ କେମିତି ଅଛି ତମର କହିବାର
ହଁ ଠିକ ଅଛି ଆଭରେସ୍ କହିଦଉଚି ମାନେ ବୁଝିଲା ଭଳିଆ।
ହଁ କାମ କଣ କଣ ଶିଖିଚ?
ହଁ ମୁଁ ଶିଖିଚି ମୁଁ କମ୍ପୁଟର ମୁଁ ଗୋଟେ ଥିଲି କମ୍ପାନୀରେ ଏବେ ଡାଟା ଏନଟ୍ରି ସର୍ଭିସରେ ଥିଲି ହେଲା ମୁଁ ସବୁ କରିପାରିବି।
ସବୁ କରିବା ପାଇଁ ତମକୁ ଫାଷ୍ଟ ଦେବେ ଝାଡୁ କରିବା ପାଇଁ ତମେ କରିପାରିବ?
ନାଇଁ ସେଇଟା ତ ମୁଁ ଏକ୍ସପେକ୍ଟ କରୁନି ଯେହେତୁ ମୁଁ
ଏକ୍ସପେକ୍ଟ ହ୍ୟାଲୋ ଏଠି ସେଇଟା ହିଁ ସେଇଟି ସେ ସେ ଯିଏ ଝାଡୁ କରୁଚି ସିଏ ଆମ ଇଣ୍ଡିଆନ କନେସିରେ ପାଉଚି ଚାରି ଚଉଦ ହଜାର ଚ ଚଉଦ ହଜାର କହୁଚି ଚାଳିଶ ହଜାର। ଜର ଉପରେ।
ମାନେ ଝାଡ଼ୁ କରିବା ପାଇଁ ଦୁବାଇରେ ଚାଳିଶ ହଜାର।
ଆମ ଇଣ୍ଡିଆନ କରେନ୍ସି ରେ ମୁଁ ଯୋଉ କମ୍ପାନୀରେ ଅଛି ଆଉ ଯୋଉ କମ୍ପାନୀରେ ଅ ମୁଁ କହିପାରିବିନି। ସେ ଚାଳିଶ ହଜାର ପାଉଛି ଆମ ଇଣ୍ଡିଆନ କରନ୍ସୀରେ ରୁପିଜିରେ।
ତମ କମ୍ପାନୀରେ ଏନା କଣ ଭାକେନ୍ସି ଅଛି।
ଭାକେନ୍ସି ତ କିଛି ନାହିଁ ସେଇ ଭାକେନ୍ସି ଫାଙ୍କା ଅଛି।
ଝାଡୁ କରିବାର।
ହଁ ହାଉସ୍ କିପିଂ।
ମୁଁ ବି ଏଜୁକେଟେଡ ମୁଁ ଯଦି ଯାଇକି ଦୁବାଇରେ ଝାଡୁ କରିବି ତ।
ଏ ଯୋଉ ଶୁଣ ଆଇ ଆଇଟି ପିଲା ବି ଆସୁଛନ୍ତି ଛାଡୁ କରିବା ଆମ କମ୍ପାନୀରେ ଆଉ ତମେ କଣ ପାଠ ପଢିଛ ଖାଲି ଟାଟା ଏଣ୍ଟ୍ରି ଜାଣିଦେଇଛ ସେଇଟା ଗୋଟେ କାମ ହେଇଗଲା।
ନାଇଁ ମୁଁ ଆଇଟି ସେକ୍ଟରରେ ବି କାମ କରିପାରିବି କ୍ୟାସିୟର କାମ ବି କରିପାରିବି ଡାଟା ଏଣ୍ଟ
ଆଇ ଟି ବିଷୟରେ କଣ ଜାଣିଛ ତମେ ଆଇଟି ବିଷୟରେ?
ଆଇଟି ବିଷୟରେ ନଲେଜ ଅଛି ବେଶୀ ମାନେ ତା ଉପରେ ତ ମୁଁ କାମ ମ କରିନି କିନ୍ତୁ ମାନେ ଆଇଟି ଗୋଟେ ଇନଫର୍ମେସନ ଟେକ୍ନୋଲୋଜି ମାନେ ସବୁ ଟେକ୍ନୋଲୋଜି ଉପରେ ଅଛି
ଆଇ ଟି ର ଫୁଲ ଫର୍ମ କଣ କହିଲ?
ଇନଫରମେସନ ଟେକ୍ନୋଲଜି।
ଆଇ ଟି ର ଆଇ କ୍ୟୁ ମାଇଣ୍ଡ କୋଉଟା? ଆଇଟ୍ରୋବ୍ରେନ୍।
ନା ଏତେ ଏଇଟା ତ ମୁଁ କହିପାରିବିନି। ଏଚ ଆର୍ ଏଚ୍ ଆର୍। ନାଇଁ ମୁଁ ଟିକେ ମୁଁ ଯେତେବେଳେ ଯିବି ଇଣ୍ଟରଭି୍ୟୁ ଦବାକୁ କୁ ମୁଁ ଟିକେ ତା ପୂର୍ବରୁ ଇଏ କରି ହୁଁ ନାଇଁ ଆପଣ ଟିକେ ମତେ ଦେଖନ୍ତୁ। ଡାଟା ଏଣ୍ଟ୍ରି ଉପରେ କଣ ରହିବ ମୁଁ କରିଦେବି।
ନାଇଁ ନାଇଁ ଆମର ସେଇ ଡାଟା ଏଣ୍ଟ୍ରି ପାଇଁ ହେଲେ ଆମର ଯୋଉମାନେ ହ୍ୟାକର ହ୍ୟାକର ଜାଣିିଥିବ ତ? ତ ସେଇଭଳିଆ ଟାଇପିଙ୍ଗ ହବା ଦରକାର ତାଙ୍କ ଭଳିଆ ବ୍ରେନ ଥିବା ଦରକାର ଆମର ସେଇଠି ଛୋଟ ମୋଟ କାମ ହଉନି ବୁଝିପାରୁଛ ନା ନାଇଁ।
ହୁଁ।
ମାନେ ତମେ ଯଉରା ଇଣ୍ଡିଆରେ ଦେଖିନଥିବ ସେଇଭଳିଆ କାମ ହଉଛି।
ତାହେଲେ ତମେ ଏବେ ଦୁବାଇ ରେ ସେଟେଲ ନାଇଁ କି?
ହୁଁ ମ୍ୟାନେଜର ତାଙ୍କୁ ମୁଁ ସବୁ ଗାଇଡ କରୁଛି।
ଆଉ ମ୍ୟାରେଜ କଲଣି ନା ନାଇଁ?
ହଁ ମ୍ୟାରେଜ ହେଇଯିବ ମୋର ଆଉ କାର ଟେ କିଣିବି ଆର ମାସ ସେ ସେଇ କୋଡିଏ ଦିନ ଛାଡିକି ରି ମୋର ଅଛି ରିଙ୍ଗ ସେରିମନି ଅଛି ଆଉ। ଇଣ୍ଡିଆ ରେ କିନ୍ତୁ ହଁ ଖାଇଁ କରିବିନି ସାଙ୍ଗଟାକୁ ଭୁଲି ଯିବି ନା କଣ ।
ହୁଁ। ହଁ କଣ କହୁଥିଲା?
ହଁ ଇଣ୍ଡିଆରେ ମୁଁ ସା ମୋର ମ୍ୟାରେଜ ହବ ଆଉ।
ଓ ଦୁବାଇରେ ଜବ କରିବ ଇନ୍ ଣ୍ଡିଆ ଆସିକି ମ୍ୟାରେଜ କରିବ କଣ ପାଇଁ ଦୁବାଇରେ କଣ ଝିଅ ନାହାନ୍ତି?
ଦୁବାଇରେ ଝିଅ ହେଲେ କଣ ହେଲା ଆମେ ଯାହା ହେଲେ ଇଣ୍ଡିଆନ୍ ନା ଇଣ୍ଡିଆନ ଝିଅଙ୍କୁ ହିଁ ଶ୍ ମ୍ୟାରେଜ କରିବା ଟା ସବୁଠୁ ଭ ଭଲ ଆମ ପାଇଁ।
ମୁଁ ସେଇଟା ପ୍ରିଫର କରେ। ସେଇଟା ମୁଁ ଭଲ ଲାଗେ ମତେ ତ ସେଇଥିପାଇଁ ମୁଁ ସେୟା କରୁଛି। ଘରଲୋକ ବି ରାଜି ସେଇଥିରେ।
ହଁ ଭଲ ଆ ମୁଁ ମୁଁ ଭାବୁଥିଲି ଗୋଟେ ବାଇକ୍ କିଣିବି ବୋଲି କାହିଁକି ନା କାର କିଣିବା ପାଇଁ ତ ମୋ ପାଖରେ ପଇସା ପତର୍ ନାହିଁ ତ ମୁଁ ଭାବୁଥିଲି ଗୋଟେ ବାଇକ୍ କିଣିବି ବୋଲି କୋଉ ବାଇକ୍ କିଣିଲେ ଭଲ ହବ ମୁଁ ପଚାରୁଥିଲି
ଜିଟି୍ ଟା ଆଣ ଭେରି।
ଜିଟି୍? ମୁଁ ଏବେ ଯୋଉ ଜଵ୍ ରେ ଯୋଉ କମ୍ପାନୀରେ ଯୋଉ ଜବ୍ ରେ ଯୋଉ ପୋଜିସନ୍ ରେ ଅଛି ମୋ ସ ସାଲେରୀ ହଉଛି ଫିଫ୍ଟିନ୍ ଥାଉଜେଣ୍ଟ୍।
ଓ ମାଇ ଗଡ଼୍ ଓ ସରି ତାହେଲେ ଅ ଇ ଏମ୍ ଆଇ କରିଦିଅ।
ଇ ଏମ୍ ଆଇ କଲେ ମୁଁ ଜିଟି୍ ଆଣିପାରିବି?
ହଁ
ଜିଟି କେତେ ପଡୁଛି
ଜିଟି ତିନି ଲକ୍ଷ ଉପରେ ତିନି ଚାରି ଲକ୍ଷ ଧର ଆଉ
ତିନି ଚାରି ଲକ୍ଷ ମୋର ମନ୍ଥଲି ଇନକମ୍ ହଉଛି ଫିଫ୍ଟିନ୍ ଥାଉଜେଣ୍ଟ୍। ଯଦି ମୁଁ ଚାରି ଲକ୍ ହଁ ତାହଲେ ମୁଁ କେତେ ବର୍ଷ ଲାଗିବ ତାର ପୁଣି ତେଲ ଅଛି ମେଣ୍ଟେନାଁସ ସବୁ ଅଛି--? ଛି ମୁଁ ପୁଣି ମୋର ନିଜ ଖର୍ଚ୍ଚ ଅଛି ମୋ ଫ୍ୟାମିଲି ଖର୍ଚ୍ଚ ଅଛି ଯଦି ମୁଁ ସବୁ ପେମେଣ୍ଟ ଦେଇଦେବି ସେଇ ଗାଡି କକୁ ତ ମୁଁ ଚଳିବି କେମିତି?
ତ--ଅ- ସିଓର୍ ଠିକ ଅଛି ତାହେଲେ ତମେ ଗୋଟେ ଆକ୍ଟିବା ବା ଟେ କିଣିଦିଅ ସବୁଠୁ ଭଲ ହବ ହୁଁ ନହେଲେ ଗୋଟେ ଭଲ ଏବେ ଗୋଟେ ବ ହିରୋ ର ଭଲ ସ୍ପେଣ୍ଡର୍ ର ସେଇଟା କିଣିଦିଅ। ନୂଆ ବାହାରିଛି ଏବେ
ହୁଁ ସେଇ ଉପରେ ଭାବୁଛି ଆଣିବି ବୋଲି ଆଉ କାର୍ ତ ଏବେ ମୁଁ କିଣି ପାରିବିନି ଦେଖିବା ତମ ପାଖକୁ ମୁଁ ଯେତେବେଳେ ଦୁବାଇ ଯିବି ଗୋଟେ ଭଲ କାମ କରିକି
ଚ୍ଛାଡ଼ ମୁଁ ମ ବାହାଘର ରେ ତମେ ଆସି ମୁଁ ତମକୁ ଗିଫ୍ଟ କରିବି ଗୋଟେ କାର୍।
ୱାଓ ସତରେ !
ହଁ କାଇଁ ଭରଷା ନାାଇଁ ନା କଣ? ଫ୍ୟାମିଲି ସହିତ ସମ୍ପର୍କ କଣ ମୋର? ମୁ ଆରେ ମୁଁ ତ ପାଉଛି ମୁଁ
ହ
ହଁ ତିନି ତିନ୍ ତିନ୍ ତିନି ତିନି ହଜାର ଡଲର୍ ତ ମୋତେ ଡରିିବାରେ କଣ ଅଛି?
ହଁ।
ତୋତେ ଡରିଆର କଣ ଅ
ମୁଁ କୋଉ କାର୍ ଗିଫ୍ଟ କରିବ ବୋଲି ଭାବିଚ୍
ତମ ମୁଁ ମୁଁ ଯୋଉଟା ସେ ଇଣ୍ଡିଆରେ ଯୋଉଟା କମ ଥିବ ସେଇଟା ତମକୁ ଗିଫ୍ଟ କରିବି ଭଲ ଯୋଉଟା କମ ଦାମ ର ଡିଜର ହଉ ଅ ହୋଣ୍ଡା ହେଇଗଲା, ଇନୋଭା ହେଇଗଲା ଏମିତି ଆଉ
ଆକଚୁଆଲି ମତେ ସବୁଠୁ ପସନ୍ଦ ଲାଗେ ଫର୍ଚୁନର ଟା।
ଫରଚୁନର୍ ଫରଚୂନର୍ ର ମୁଁ କମ୍ ମଡେଲା ଦେଇପାରିବି ସେଇ ଉପର ମଡେଲା ଦେଇପାରିବିନି ଯଦି ବି ଦେଇପାରେ। ଠିକ୍ ଅଛି ମୁଁ ତମକୁ ଗିଫ୍ଟ କହିଛି ଯାହାବି ମୁଁ ଦେଇପାରେ।
ହଁ ଆଉ ଇଣ୍ଡିଆର କୋଉଠି ମ୍ୟାରେଜ କରିବ ଓଡିଶା ରେ ନା ଆଉ କୋଉଠି?
ମୁଁ ଓଡିଶାର ହିଁ ଓଡିଶାର ଓଡିଆରେ କଥା ହଉଛି ମାନେ ଓଡିଶାର ନା କୋଉଠୁ ପଚାରିଆର କଣ ଅଛି?
ନାଇଁ ଯେହେତୁ ତମେ ଦୁବାଇରେ ଜବ୍ କରୁଛ ତ ଗୋଟେ ଲଗ ଜୋରିଅସ୍ ଜାଗାରେ ହିଁ କରିବ ନା
ତାଜ୍ ରେ କରିବି ତାଜ ହୋଟେଲ ରେ।
ଓ ମୁମ୍ବାଇ
ହଁ
ହଁ ମୁଁ ଜାଣିଥିଲି ଯେହେତୁ ତମେ କେତେ ଟଙ୍କା କମଉଛ ଯ ଦୁବାଇରେ ଜବ୍ କରୁଛ ଗୋଟେ ତମର ବି ଗୋଟେ ପର୍ସନାଲିଟି ଥିବ ନା
ହଁ
କେବେ କହିଲ ଡେଟ୍ କେବେ
କଣ ବାହାଘର ଡେଟ୍ ଟା
ହଁ ଏବେ ରିଙ୍ଗ ସେରିମନି ହବ ନା
ହଁରେ ହଁ ମୋର ଦୁଇ ତିନ ଯଦି ଆଣିବି କୋଡିଏ ଦିନ ଛାଡିକି ହବ ଆଉ ସେଇ ଭିତରେ ଆଉ
ମୁଁ ତାହେଲେ ପହଞ୍ଚିଯିବି ଆଉ ମୁଁ କିମିତି ଯିବି ମୁଁ ତ ଏବେ ଓଡିଶାରେ ରହୁଛି ମୁ ଆଉ ପୁଣି ଯିବି ।
ମୁଁ ମୋର ମୋର ମୋର । ମୁଁ ଆମର କମ୍ପାନୀର ଅଛି ଯୋଉ ଜେଟ୍ ଜେଟ ପଠେଇବି । ପ୍ରାଇଭେଟ ଜେଟ ହୁଁ ।
ଓକେ । ଆଉ ଏବେ କଣ କରୁଚା ।
ଏବେ ତ ଡ୍ୟୁଟିରୁ ଆସିକି ତ ଏବେ ରୁମ ରେ ତମ ସହିତ ସେଇତି ପାଇଁ ଫ୍ରୀଲୀ କଥା ହଉଛି ।
ଆଉ ଖିଆ ପିଆ କରିସାଇଲଣି ।
ହଁ ହଁ ସେଇଠି ଆମର ସେଇଠି ଆମର ଇଣ୍ଡିଆ ଭଳିଆ ଖାଇବା ନୁହେଁ ଆମର ସବୁ । ଆମର ଏଠି ମାନେ ସବୁ ଭେଜିତର ଦିଆ ହୁଏ ଖାଇବା ପାଇଁ । ଏ ଯୋଉ ସ୍ନାକ୍ସ ବଗେରା ଆଉ କିଛି ନାହିଁ ଯଉ ଫୁଟ୍ସ ଫ୍ରୁଟ୍ସ ହେଇଗଲା । ଅ ସିଝା ଫଳ ହେଇଗଲା ସେଗୁଡା ଦିଆଯାଏ ।
ଓ ଆ ଫ୍ରୁଟ୍ସ ।
ପିଜ୍ଜା ବର୍ଗର ହଁ ହଁ।
ଓକେ ଇଣ୍ଡିଆନ୍ ରାଇସ ଖାଉନ ଆଉ ।
ନା ନା ନା ସେଗୁଡା ଏଠି ମିଳୁନି ବହୁତ ବହୁତ ଟଙ୍କା ଏଗୁଡା ।
ଓହୋ ଇଣ୍ଡିଆ ରୁ ଯାଇକି ଇଣ୍ଡିଆନ ରାଇସ